ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା ଆଜ୍ଞା କେମିତି ଅଛନ୍ତି?
ଭଲ ଅଛନ୍ତି। ଭଲ ଅଛି । ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲରେ ଅଛି।
ଆଉ ଆପଣଙ୍କର ଘରେ ସମସ୍ତେ ଭଲରେ ଅଛନ୍ତି। ଭଗବାନଙ୍କ ଦୟା ଆ ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲରେ ଅଛି ଆମ ଘରେ ବି ସମସ୍ତେ ସେଇ ଜଗନ୍ନାଥ କୃପାରୁ ସବୁ ଭଲରେ ଅଛନ୍ତି।
ଖାଇ ପିଇ ସାରିଲେଣିି ଆପଣ?
ହଁ ହଁ ଖାଇବା ସରିଲାଣି ଆମର ତ ଯେହେତୁ ଛାତ୍ରାବାସରେ ରହୁଚୁ ତ ସେଥିପାଇଁ ଆମର ସାଢେ ସାତ ରୁ ଖାଇବା ଦେଇ ଦଉଛନ୍ତି।
ଭଲ ଭଲ ଦେଖିବାକୁ ଗଲେ। ଆମେ ଖାଇବାଟା ରାତିର ଖାଇବା ଟା ସେତିକି ବେଳେ ହିଁ ଖାଇବା କଥା।
ହଁ ହଁ ନିଶ୍ଚୟ କଣ ପାଇଁ ନା ସମୟ ହଁ।
କାରଣ ଆମର ସ୍ବାସ୍ଥ୍ୟ ଭଲ ରହିବା ପାଇଁ ନିୟମ କହୁଚି ଯେ ଆମେ ରାତିର ଶୋଇବାକୁ ଗଲା ପୂର୍ବରୁ ଆମ ପେଟରେ ଖାଦ୍ ଖାଦ୍ୟ ନ ରହିବାଟା ଭଲ। ଯାହା ଖାଇଥିବେ ଆମେ ହଜମ ହେଇଯିବାଟା ଭଲ।
ହଁ ମାନେ ଜଲ୍ଦି ଖାଇଲେ ଜଲଦି ବି ସେଇଟା ହଜମ ହୋଇଯିବ।
ଯଦି ଦରକାର ପଡେ ଖାଇ ସାରିକି କିଛି ବାଟ ଚାଲିଯାଆନ୍ତୁ ୟା ଭିତରେ ନିଜ ସ୍ବାସ୍ଥ୍ୟ ବି ଭଲ ରହିବ। ଆଉ ଖାଇବା ବି ଶୀଘ୍ର ହଜମ ହୋଇଯିବ। କିନ୍ତୁ ଖାଇବା ନିୟମ ଦୃଷ୍ଟିରୁ ଆମେ ସେ ରାତି ସାଢେ ସାତଟା ରୁ ଆଠଟା ଭିତରେ ଖାଇବାଟା ଦେହ ପାଇଁ ଭଲ।
ହଁ କହିଲ ଜଲଦି ଟିକେ ହଜମ ହବାକୁ ହଁ ତଦ ଟିକେ ହଜମ ଟାଇମ ସମୟ ମିଳିବ ଆଉ କଣ ମାନ ଟିକେ ଭଲ ମାନେ ଭଲ ଭାବରେ ବି ମୋତେ ସବୁ ଜିନିଷ ହଜମ ହେଇଯିବ ଯୋଉଟା କି ଆମର ମଳ ଦ୍ଵାରା ମାନେ ମଳ ଆକରେ ବାହାରି ଆସିୁଛି ବାହାରକୁ କିମ୍ବା ପରିସ୍ରା ଆକାରରେ ବାହାରେ ଆସୁ ସେଗୁଟା ଭଲ ମାନେ ଦେହ ପାଇଁ ବହୁତ ସଵାସ୍ଥ୍ୟର ଯେମିତି ଆପଣ ଭବ କିଲେ ଚଲାବୁଲା ଚଲା କରିବା ବହୁତ ଦରକାର କଣ ପାଇଁ ଖାଇବା ପରେ କିମ୍ବା ଖାଇବା ପୂର୍ବରୁ ମାନେ ସେ ତି କିଛି ନହିଁ ଯଦି ଆପଣ ଯେତେବେଳେ ଆପଣଙ୍କୁ ସମୟ ମିଳୁଛି ସେିକି ଚଲାବୁଲା କର ମଧ୍ୟ ଦରକାର। ନା ଚଲାବୁଲା କରିବା ଦଵାରା ବଡି ମଧ୍ୟ ଶରୀର ମଧ୍ୟ ଫୁର୍ତ୍ତି ରହେ।
ନିହାତି ନିହାତି ରାତିରେ ଖାଇସାରିବା ପରେ କିଛି ପାଦ ଚାଲିବା ଦ୍ଵାରା ହଉ କିମ୍ବା ଆପଣ ସକାଳୁ ଉଠିଲା ପରେ କଅଁଳ ଖରାରେ ଆମର ଛଅଟ ରୁ ସାତଟା ଭିତରେ ଯେତେବେଳେ ଯୋଉ ହଲକା ହଲକା। କଣ ଖରା କିରଣ ଦଉଛନ୍ତି ସେଇଟା ସେଇ ସମୟରେ ବି ଟିକେ ବାହାରେ ଚାଲି ବୁ ଆସ ସେବାଟା ବି ଭଲ କଳ ସୂର୍ଯ୍ୟ କିରଣ ପଡିଲେ ଆମକୁ ପ୍ରକୃତିଗତ ଭିଟାମିନ ଡି ଆମକୁ ମିଳିପାରିବ। ବର୍ତ୍ତମାନ ତ ଆମେ ଭିଟାମିନ୍ ଡି ଆମେ ଔଷଧ ଆକାରରେ କିଣିକି ଖାଉଛେ କିନ୍ତୁ ଆମେ ଯଦି ନିଜର ଆଳସ୍ୟ ତ୍ୟାଗ କରି ସକାଳୁ ଟିକେ ବାହାରେ ବୁଲି ଆସନ୍ତେ। ତାହେଲେ ପ୍ରକୃତିରୁ ସେଇ ଜିନିଷଟିକୁ ଆମେ ପାଇପାରନ୍ତେ। ନିଜ ଦେହ ଫୁର୍ତ୍ତି ଯଆନ୍ତା ସକାଳୁ ସକାଳୁ ଯାଇକି ଆପଣ ଟିକେ ଚଲାବୁଲା କରି ଆସିବେ ଯଦି ଦିନ ସାରା ଆପଣ ଫୁର୍ତ୍ତି ରହିବେ ଶରୀର ଭଲ ରହିବ। ଶରୀର ଭଲ ରହିଲେ ଆପଣଙ୍କ ମନ ଭଲ ରହିବ। ମନ ଭଲ ରହିଲେ ଆପଣଙ୍କର କାର୍ଯ୍ୟ ଦକ୍ଷତା ବଢିବ ସବୁ ପ୍ରକାର ଜିନିଷ ଆପଣ ଧୀରେ ଧୀରେ ଧୀରେ ଧୀରେ ଜ ଯାହା ସହିତ ଯିଏ ଆ ଜଡ଼ିଇ ଅଛି। ଗୋଟେ ଜିନିଷ ଭଲ ହେଲେ ଆର ଜିନିଷଟି କ୍ରମଶଃ ଭଲ ହେଇ ହିଇ ଚାଲିବ।
ନିଶ୍ଚୟ ନିଶ୍ଚୟ ଆପଣ ସେ ସେଇଥିଲାଗି ତ ଆମେ ଯୋଉ ଛାତ୍ରାବାସରେ ରହୁଛୁ। ଯୋଉ ଛାତ୍ରାବାସ ରହୁଛି ସାଢେ ସାତ ରେ ଖାଇବା ଦଉଛନ୍ତି କଣ ମାନେ ଆମର ସକାଳୁ ସକାଳୁ ମାନେ ଆମକୁ ଶାରୀରିକ କଯ୍ୟ ପାଇଁ ଯିବାକୁ ପଡୁଛି ଖେଳ ପଡିିବାକୁ ସେଠାରେ ଆମର ଘଣ୍ଟା ଦେଢ ଘଣ୍ଟା ଧରି ଆମ ଶାରୀର ସବୁ ଚାଲୁଛି ଯୋଉ ତାପରେ ସବୁ ସରିଲା ହଁ ହଁ।
ଯଛି ଗୋଟେ ଭଲେସ ଆପଣଙ୍କଠୁ ଗୋଟେ ଏଇ ଜିନିଷଟି ଆପଣ ଯଦି ପ୍ରତିଦିନ ସକାଳୁ ବ୍ୟାୟାମ କରୁଛନ୍ତି। ତ ଏଇ ଜିନିଷ ଟା ଆପଣଙ୍କଠୁ ବହୁତ ଲୋକ ଶିଖିବା ନିହାତି ଜରୁରୀ। ହେଲେ ସମସ୍ତେ ଶିଖିବା ଦରକାର ଆଉ ସମସ୍ତେ ନିଜ ଅଭ୍ୟାସରେ ପକେଇବା ଦରକାର ଯେ ସକାଳୁ ଉଠିକି କିଛି ପରିମାଣରେ ବ୍ୟାୟାମ କରିବା ଦରକାର।
ହ
ଆପଣ କେବେ ଯୋଗ ଅଭ୍ୟାସ କରନ୍ତି। ଯୁବର ତ ଏନ୍ତୁରିଶାଳ ଆମ ଭାରତ ବର୍ଷ।
ହଁ ହଁ ଯୋଗ ମାନେ ଏତେ କରେନି। କରେନି ବ କଣ ନା ଆମର ଯେହେତୁ ଫିଜିକାଲ ମାନେ ସେଟେ ଚାଲିଛି ଆମର ସବୁ ବ୍ୟାୟାମ ବଗରା ସବୁ ଚାଲିଛି ତ ସେଥିପାଇଁ ଯୋଗ ପାଇଁ ଟିକେ ସମୟ ମିଳେନାହିଁମେ ଯ ବି କରିବା ଦରକାର କିନ୍ତୁ ମାନେ ସମୟର ଟିକେ ଅଭାବ ରହୁଛି ଯାହାହେଲେ କଣ ପାଇଁ ଯଦି ଆମେ ଶାରୀରିକ କର୍ମ କରିଦଉଛୁ କଖାପି କେତେ ଘଣ୍ଟା ଦେଢ ଘଣ୍ଟା ତାପରେ ବଢ ମାନେ ଦେହ ଆମର ମାନେ ଏମତିରେ ବି ମାନେ ଇଏ ଯାଉଛି କମଜୋର ହେଇଯାଉଛି ଧୀରେ ଧୀରେ କମଜୋର ନାହିଁ ମାନେ କଣ କହନ୍ତି ମାନେ ଖାଲି ହେଇଯାଉଛୁ ହାଲି ହେଇଗଲା ପରେ ଆଉ କିଛି କରିବାକୁ ଇଚଛା ହଉନି ଆସୁଛୁ ପୁଣି ଟିକେ ଘଣ୍ଟା ଟେ ଦେଢ ଘଣ୍ଟା ହେଲା ପରେ ପୁଣି ଆମର ପାଠାଗାର ଯାଉଛୁ ପୁଣି କ୍ଲାସ୍ ଫ୍ଲାସ ଯାହା ରହୁଛି ସବୁ କହିବାକୁ ଯାଉଚୁ। ତ ପୁଣି ଯୋଗ ଯଦି କରୁ ପୁଣି ତା ପାଇଁ ଟିକେ ଟାଇମ୍ ଦରକାର ହଉଚି। ତ ଏତେ ଟାଇମ୍ ଏ ମାନେ ମିଳିବନି ତ ଶାରୀରିକ
ସବୁ ପ୍ରକାର ଯଦି ଆପଣ ବ୍ୟାୟାମ କରୁଚନ୍ତି ତାହାଲେ ବ୍ୟାୟମ କରୁଥିବେ ଭଲ। ଯଦି ଆପଣ ବ୍ୟାୟମ କରିପାରୁନାହାନ୍ତି କୋନ ଜଣେ ଜଣେ ଲୋକଙ୍କର ତାଙ୍କର ଶାରୀରିକ କିଛି ଧର ଅସୁବିଧା ରହୁଚି ଯଦ୍ଵାରା ସେମାନେ ବେଶୀ ପରିଶ୍ରମ କରିପାରୁନାହାନ୍ତି। କି ବ୍ୟାୟାମ କରିପାରୁନାହାନ୍ତି। ତି ସେମାନେ ଆରାମ ସେ ନିଜେ ଘର ଭିତରେ ରହି ଯୋଗ ଅଭ୍ୟାସ କରିପାରିବେ। ସିଏ ବି ଗୋଟେ ପ୍ରକାର ବ୍ୟାୟମ।
ହଁ ଆପଣ ତେବେ ଜାଣିଥିବେ ଯେମିତି କିି ଅ, କଣ ହଉଚି ନା ଆଜିକାଲିର ଯୁବ ପିଢି ସବୁ ପୁରା ସେଇ ମାନେ ମୋବାଇଲ୍ ପ୍ରତି ଆକର୍ଷିତ ହେଇଯାଇଛନ୍ତି। ଆଉ ସବୁ ବ୍ୟାୟ ଆମ ଯୋଗ ଏଗୁଡା ସବୁ ଭୁଲି ଗଲେଣି। କଣ ପାଇଁ ନା ସେଇ ମୋବାଇଲ୍ ତାଙ୍କୁ ପୁରା ତାଙ୍କୁ କର କବଳିତ କରିକି ରଖିଛି। ସେମାନେ ସିନା ସେଇଥିରୁ ବାହାରିଲେ ସିନା ସେମାନେ କଣ କରିବେ। ଆଉ ଏବେ ତ ଆପଣ ଗାଁର ମାହଲ ପୁରା ବଦଳିଗଲାଣି। ଆପଣ ଗାଁରେ ରୁହନ୍ତି କିମ୍ବା ସହରାଞ୍ଚଳରେ ରୁହନ୍ତି।
ନାଇଁ ମୁଁ ଏବେ ସହର ଅଞ୍ଚଳରେ ଅଛି। କିନ୍ତୁ ମୁଁ ଆପଣଙ୍କ କହିବାର ଯଥାର୍ଥ ବୁଝିପାରୁଛି। ଆପଣ ଯୋଉ କଥା କହିବା ପାଇଁ ଚାହୁଁଚନ୍ତି ସେ କଥାର ଯଥା ଟୋଟାଲ ଟାକୁ ମୁଁ ବୁଝିପାରୁଚି କାରଣ ମାନେ ସେ ଜିନିଷ ମୁଁ ବି ନିଜେ ବହୁତ ଅଙ୍ଗେ ନିଭେଇଚି। ଆଗରୁ ଯେତେବେଳେ ଆମର ସାଙ୍ଗସାଥି ଥିଲେ। ଆମେ ଦରକାର ପଡିଲେ ଆମ ଚାରିଟା ବାଜିିଗଲା ମାନେ ସମସ୍ତେ ଥିବେ ପଡିଆରେ।
ହଁ ନିଶ୍ଚୟ ସେଇଟା ସେଇଟା। ସମସ୍ତେ ଖେଳ ପଡନ୍ତେ ଆଉ ସେତିକି ସମୟ ଯେତିକି ସମୟ ଖେଳ ହବ ହଁ ଆଉ ଯେତିକି ସମୟ ଖେଳ ହବ ସେତିକି ସମୟ ସମସ୍ତେ ପୁରା ମୋବାଇଲ୍ ପୁରା ଭୁଲିଯିବେ।
ମୋବାଇଲ୍ ତ ସେତେବେଳେ ଆମେ ଯେତେବେଳେ ଛୁଆ ଥ ସେତେବେଳେ ତ ମୋବାଇଲ୍ ଥିଲା ହିଁ ନା।
ହଁ, ହଁ।
ମୋବାଇଲ୍ ତ ନଥିଲା। କାହା ପାଖରେ ସେତେବେଳେ ଏ ଫୋନ୍ ପିସିଏ ଉଁ, ପିସିଓ ଥିଲା ସେତେବେଳୁ ସେ ଥିଲି ଯାଇଥିଲି ଟଙ୍କା ଟେ ଗଳେଇ ଆ, ଫୋନ୍ କରାହଉଥୁଲା। ଫୋନ୍ ଅବସ୍ ଯେତେବେଳେ ଫୋନ୍ ନଥିଲା ପାଖରେ କିଛି ଜିନିଷ ସହିତ ସାଲିସ କରିବାକୁ ପଡୁଥିଲା। କିନ୍ତୁ ବହୁତ ଜିନିଷ ସୁବିଧା ବି ହଉଥିଲା ସାଙ୍ଗସାଥି ନିଜ ଭିତରେ ଯୋଗାଯୋଗ। ନିଜ ଭିତରେ ଯୋଉ ଆତ୍ମୀୟତା ଟା ଥିଲା। ବର୍ତ୍ତମାନ କଣ ଖେଳିବା ପାଇଁ ପିଲାଙ୍କୁ ପଡିଆକୁ ଯାଇକି ବି ପିଲାଙ୍କୁ ଫୋନ୍ କରି ଡାକିବାକୁ ପଡୁଛି।
ନାଇଁ ପିଲାମାନେ ମୁଁ ଏବେ ଗାଁକୁ ଗୋଟେ ଦି ମାସ ତଳେ ଗାଁକୁ ଯାଇଥିଲି। ମୋତେ ଗାଁ ର ମାହୋଲ ଦେଖି ମୋତେ ବହୁତ ନିଜକୁ ଖରାପ ଲାଗିଲା। ମୁଁ ଯେତେବେଳେ ମାନେ ଦଶମ ଶ୍ରେଣୀ ଯାଏଁ ପାଠ ପଢୁଥିଲି।ସେତେବେଳେ ମାନେ କାହାକୁ ଡାକିବାକୁ ପଡୁନଥିଲା ସମସ୍ତେ ମାନେ ଆଜିକାଲି କଣ ହେଇଚି ମୋ ମୋବାଇଲ୍ ସାଥିରେ ଡାକୁଛନ୍ତି କି କଣ କରୁଛନ୍ତି ପୁ-ମାନେ ଟିକେ ପ୍ରେସର୍ କରୁଚନ୍ତି ଆସ ଖେଳିବାକୁ କଣ। କିନ୍ତୁ ଆଗରୁ କେହି କରୁନଥିଲେ। ସେମିତି ମାନେ ସତ ପ୍ରଭୃତ ବୋଲ ମାନେ ଚାରିଟା କିମ୍ବା ସାଢେ ଚାରିଟା ବାଜି ଗଲେ ସମସ୍ତେ ଖେଳ ପଡିଆରେ ଆସିକି ହାଜିର ହୋଇଯାଇ ହୋଇଥିବେ।ଆ, କାହାକୁ ଡାକିବାକୁ ପଡୁନଥିଲା। କାହାକୁ କିଛି କରିବାକୁ ପଡୁନଥିଲା ତେଲ ମାରିବାକୁ ମଧ୍ୟ ପଡୁନଥିଲା। କିନ୍ ତୁ, ଏବେ ତ ଆପଣ ଦେ- ମୁଁ ଯାଉ ଯାଉ ଗ୍ରା ମାନେ ଉ, ଖେଳ ପଡିଆ ଭିତରକୁ ଯେତେବେଳେ ପଶି ଯାଉଚି ପଶିିବାର ବେଳକୁ ସମସ୍ତେ ଖେଳପଡିଆରେ ଥିବେ। କିନ୍ତୁ କେହି ଖେଳୁ ନଥିବେ। ସମସ୍ତେ ଗୋଟେ ଗୋଟେ ନିଜର ଯୋଉ ଦୂରସଞ୍ଚାର ଯନ୍ତ୍ର ରହିଛି ସବୁ ସେଥିରେ ଲାଗି ଯୋଉ ଆଜିକାଲି ଗେମ୍ ବାହାରିଛି କଣ ପବଜି, ଫ୍ରି ଫାୟାର, ବିଜିଏମ ଆଇ ଏଇଗୁଡାକରେ ସବୁ ଲାଗି ପଡି
ତ ମସ୍ତ ତ ଖାଉଛ। ପଡିଆରେ ବସୁଛନ୍ତି କିନ୍ତୁ ଆମେ ଯେମିତି ଖେଳୁଥିଲେ ମାନେ ଆମେ ଯେତେବେଳେ ଖେଳିବା ପାଇଁ ଯାଉଥିଲେ ସେତେବେଳେ କଣ ଋତୁ ଅନୁସାରେ ଖେଳୁଥିଲେ, ମନେ କରନ୍ତୁ ଆଜି ବର୍ଷା ହେଇଯାଇଛି ଫୁଟବଲ ଖେଳିବା। ଆଜି ଖରା ଅଛି। କ୍ରିକେଟ ଖେଳିବା ଶୀତ ଦିନ ହେଇଛି କବାଡି ଖେଳିବା ନହେଲେ ଖୋ ଖୋ ଖେଳିବା। ଏବେ ଆଉ କିଛି ନାହିଁ ପିଲା ସବୁ ଋତୁରେ ସବୁ ପଡିଆକୁ ଯାଉଛନ୍ତି କିନ୍ତୁ ସେଠି ଆଉ କ୍ରିକେଟ ଖେଳ ହଉନି। ସମସ୍ତେ ନିଜ ନିଜ ମୋବାଇଲ ଭିତରେ ରହିଯାଇଛନ୍ତି, ଏବେ ନିଜ ନିଜ ପରଶ୍ ପର ସହିତ ମିଶିବା ଠୁ ପିଲା ବେଶୀ ମାନେ ପସନ୍ଦ କରୁଛନ୍ତି ଯେ ସୋସିଆଲ ମିଡିଆ ମା ଆମର ନିଜର କଣ୍ଟାକ୍ଟ କୁ ମାନେ ନିଜକୁ ଯୋଗ ସମସ୍ତଙ୍କ ସହିତ ମିଶିବା ପାଇଁ ଯୋଗାଯୋଗ ରଖିବା ପାଇଁ।
ଆଜିକାଲି ଗୋଟେ ଗ୍ରୁପ ଖୋଲି ଦେଇକି ସେଥିରେ ଯାହା ସବୁ ମାନେ ସବୁ ପ୍ରକାର ମାନେ ହାସ୍ୟ ମଜା ସବୁ ଚଲେଇ-ଚଲେଇଛନ୍ତି, ଆଗରୁ ଯୋଉଟା କିି ଆମେ ଯୋଉଟାକୁ ମାନେ ପୁରା କରୁ ମାନେ ସାମ୍ନା ସାମ୍ନି ଯୋଉଟାକୁ ଆମେ ଅନୁଭବ କରିଛେ ସେଇଟାକୁ ସେମାନେ ଏବେ ବର୍ତ୍ତମାନ କଣ କରୁଛେ ନା ମୋବାଇଲ ସା ସାହାଯ୍ୟରେ ଅନୁଭବ କରୁଛନ୍ତି, ଯାହା ଦ୍ୱାରା ସେମାନେ ମାନେ ଭୁଲି ଯାଉଛନ୍ତି ମାନେ ସେ ଆମର ଯୋଉ ମାନେ ରିଅଲ ୱର୍ଲ୍ଡ । ସେ ମାନେ ବାସ୍ତବିକ ଦୁନିଆ ଠାରୁ ସେମାନେ ବହୁତ ଦୂରକୁ ଚାଲି ଯାଉ
ବହୁତ ଦୂରକୁ ଚାଲି ଯାଉଛନ୍ତି, ସୋସିଆଲ ମିଡିଆ ର ବହୁତ ଉପଯୋଗ କରୁଛନ୍ତି, ଏବେ ଯୋଉ ସୋସିଆଲ ମିଡିଆରେ ସମସ୍ତେ ଯୋଉ ସବୁ ଭିଡିଓ କରୁଛନ୍ତି। ଭିଡିଓ ବନଉଛନ୍ତି, ରାସ୍ତାଘାଟ ଯୋଉଠି ସେଇଠି ଠିଆ ହେଇକି ଯୋଉ ଭିଡିଓ ଫିଡିଓ ବନଉଛନ୍ତି, ଭିଡିଓ ବନଉଛନ୍ତି କେତେବେଳେ କିଏ ଦୁର୍ଘଟଣାର ଶିକାର ହଉଛି, କେତେବେଳେ କିଏ ରୋଡ ମଝିରେ ଆକ୍ସିଡେଣ୍ଟ ର ଶିକାର ହଉଛି। କିଏ ଖାଇରୁ ଗଳି ପଡିଲାଣି। ତ ନିଜ ଜୀବନକୁୁ ବି ଏତେ ଧ୍ୟାନ ନ ଦେଇ ସମସ୍ତେ କେମିତି ଆମେ ସୋସିଆଲ ମିଡିଆରେ ଟିକେ ବେଶୀ ମାନେ ଆମର ଫଲୋୟର ହେବେ କି ଆମେ ବେଶୀ ପରିଚିତ ହବୁ। ଉଁ ନିଜର ବାସ୍ତବିକ ଜୀବନ ସହିତ ତ ଏତେ ଯୁଗ ମାନେ ସେମାନେ ଜଡିତ ହେବା ପାଇଁ ଚାହୁଁନାହାନ୍ତି, ସେମାନେ ଚାହୁଁଛନ୍ତି କେମିତି ମୋବାଇଲ ଆମେ ଯଡ଼ିତ ହବୁ। ଗୋଟେ ବେଳେ ବେଳେ ଗୋଟେ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ମାନେ ଗୋଟେ ଘରେ
ହ
ଜଣେ ଜଣଙ୍କୁ କହିବା ପାଇଁ କି ଯିବା ପାଇଁ ପଡୁନି କି ଉଠିବା ପାଇଁ ପଡୁନି। ଉ ଦୂରଭାଷ ଯନ୍ତ୍ର ସାହ ଯ୍ୟରେ ତାଙ୍କୁ ମେସେଜ ଦେଇ ଦିଆଯାଉଛି କି ଫୋନ ରେ କହିଦିଆଯାଉଛି କି ଏଇଟା ନେଇ ଆସ କି ଏଠୁ ଇ କରିଦିଅ କି ଆସ କି ଯାଅ କି କଣ। ଆଉ ଲୋକ ଉଠିକି ଯିବା ପାଇଁ ବି ଉଚିତ ମଣୁ ନାହାନ୍ତି।
ହଁ ପରା।
ମାନେ ଆମର ଆମେ କେତେ ଆମେ ଚାରିର ର ଭାବେ ଆମେ ନିଷ୍କ୍ରିୟ ହେଇଯାଉଛେ ମୋବାଇଲ ର ବ୍ୟବହାର ପରେ। ମାନେ ସେଇଟାକୁ ସେଇଟା ଗୋଟେ ବର୍ତ୍ତମାନ ନି-ନିହାତି ଚିନ୍ତା ଯୋଗ୍ୟ ବିଷୟ।
ହଁ ଭାଇ ଏବେ ଯେମିତି କି ଆପଣ ଜାଣିଥିବେ ମାନେ ଲୋକ ମାନେ କଣ କରୁଛନ୍ତି ନା ଟିକେ ଯେମିତି ଆପଣ କହିଲେ ଫୋଲୋର୍ସ ଫୋଲୋଇଂ ବଢେଇବାକୁ ଚାହୁଛନ୍ତି, ମାନେ ସେମାନେ ଭାବୁଛନ୍ତି ଯେ ଆମେ ଏଇ ଯୋଉ ଦୁଇ ମିନିଟ ରିଲଶ୍ କରିଦେଇକି କି ତିନି ମିନିଟ୍ ରିଲସ୍ କରିଦେଇକି ପୁରା ପୁରା ଚାରି ଆଡ଼େ ପ୍ରଚାରିତ ହୋଇଯିବୁ, ସେମାନେ ଭା-ଜାଣି ପାରୁନାହାନ୍ତି ସେମାନେ ରିଲ ରିଲ୍ ହିରୋ ବନିକି ରହି ଯାଉଛନ୍ତି ରିଅଲ ହିରୋ ବନି ପାରୁନାହାନ୍ତି, ତ ରିଅଲ ହିରୋ ବନେଇବା ପାଇଁ ସେମାନଙ୍କୁ ଅଲଗା କିଛି କରିବାକୁ ପଡିବ, କିନ୍ତୁ ସେମାନେ ରିଲ ହିରୋରେ ସେ ଯଉ ଗୋଟେ ମିନିଟ ଦେଢ ମିନିଟ କିମ୍ବା ତିନି ମିନିଟ ନାଚି ଦଉଛନ୍ତି ଆଉ ସେଥି ଲାଇ କମଣ୍ଟମାନେ ପୁରା ଖୁସି ହେଇ ଯାଉଛନ୍ତି ହଁ ଆମେ ଏତିକି ଭାବରେ ଭାଇରାଲ ଡେଲିରେ ଯାଇଚ ଆମର ଏତିକି ସବୁ ଫିଆୟନ୍ ଫଲସ ଅଛନ୍ତି ଆଉ ଆମେ ଏମିତି ସବୁ କରୁଛୁ ଆମକୁ ଏତ ଏଥିରୁ ମଧ୍ୟ୍ୟ ପଇସା ମିଳିବ କିନ୍ତୁ ସେମାନେ ଜାଣି ପାରୁନାହାନ୍ତି ଯେ ଏଇଗୁଡା ସବୁ ମାନେ କିଛି କ୍ଷଣ ପାଇଁ। କେତେବେଳେ ବି ଏଗୁଡାକ ନଷ୍ଟ ହେଇପାରେ ଯେମିତିକ ଆଗରୁ ଟିକଟକ୍ ଥିଲା ଟିକଟକ୍ ଟା କଣ ହେଲା ହଠା ଯାଆ ମେହେଇ ଗଲା ଚେନେଜାଥୁ ଚାଇନା ଚାଇନା ସରକାରଙ୍କ ରସେ ସୋଇ ଆପେ ଥିଲା ହଟା ବ୍ୟାନେ ହୋଇଗଲା ତ ତ ସେମିତି ବି କେତେବେଳେ ବି କୋଉ ମୁମେଣ୍ଟ ରେ କଣ ବି ଘଟିପାରେ ତ ସେମାନେ ସେଇଟା ବୁଝୁନାହାନ୍ତି ସେମାନେ କେବଳ ଯେଉଟା ମନେଏବେ ଚାଲିଛି ଟ୍ରେଡେ ଜୋଉଟା କୌଚେ ଟ୍ରେଡେ ଅନୁସା ପୁରା ତାକୁ ଫଲୋ କରି ଚାଲିଛନ୍ତି ଆଉ ମାନେ ପୁରା ବାସ୍ତବିକତା ଦୁନିଆରେ ଏତେ ମାତ୍ରାରେ ଦୂରକୁ ପଳେଇଗଲେଣି ଯେ ଆଉ ତାଙ୍କ ମାଇଣ୍ଡି ମାନେ ଏମିତି ପୁରା ସେଇ ଭିତରେ ଫୋକସ ହେଇକି ଅଛି ମାନେ ଯେତେ ଚାହିଁଲେ ବି ଆମେ ସେଇଠୁ ଫେରି ଫେରେ ଫେରକି ମଧ୍ୟ୍ୟ ଆଣି ପାରିବା ନାହିଁ ଆଉ ବହୁତ କଷ୍ଟକର ମଧ୍ୟ ହେଇଯାଉଛି। ବୋତ ବାପା ମା ମଙ୍କନ ପାଇଁ ଯେମତି ବାପା ମା ମାନେ ପିଲମାନଙ୍କୁ ମୋବାଇଲି ଦେଲେ କରୋନା ଟାଇମିରେ ପାଠ ପଢିବା ପାଇଁ ଆଉ ପାଠ ପଢିବା ପିଲାମାନେ କିଏ କଣ କରିବ ପଢିବ ଆଗକୁ ବଢିବ କିନ୍ତୁ ପିଲାମାନେ କଣ କଲେ ତାର ଦୁର୍ବ୍ୟବହାର କଲେ ଦୁର୍ବ୍ୟବହାର କରିକି ସେମାନେ କେ ରିଲିଯି କିଏ କାହା ସହିତ କଥା ହେଲା। କିଏ କଣ କଲା। ସେଟା ବାପା ମାଙ୍କ ପ ପାଖରେ ଆଉ ରହିଲା ନାହିଁ। କଣ ମାନେ ବାପା ମା ମାନେ ଏତେ ବି ମାନେ ପଢା ପଢି ନାହିଁ ତାଙ୍କର ତ ସେ ଯୋଉ ବାପା ମା ମଙ୍କର ବ ପଢା ପଢି ନାହିଁ ତ ସେମାନେ ହିଁ ତା ତାଙ୍କ ପିଲାମାନେ କଣ କରୁଚନ୍ତି। ତାଙ୍କୁ ନଜରରେ ରଖି ପାରିଲେ ନାହିଁ। ତ ସେଥିପାଇଁ ବୋହୁତ ପ୍ରକାର ମାନେ ଅସୁବିଧା ମଧ୍ୟ ଏବେ ହୋଉଚି ଆଉ ଆଜିିକାଲି ତ ଜାଣିଥିବେ ଆପଣ ମାନେ ସୁଇସାଇଡ କେସ୍ ବଢିଗଲାଣି ସବୁ ଏଗୁଡାକ। ସେଗୁଡା କେବଳ ସେ ସୋସିଆଲ ମିଡିଆ ପାଇଁ ଘଟୁଚି ଆଗରୁ ସୋସିଆଲ ମିଡିଆ ଯେ ନଥିଲା କିନ୍ତୁ ସୁଇସାଇଡ୍ କେସ ନ